ହ୍ୟାଲୋ।
ହ୍ୟାଲୋ।
ଶୁଭା ଗଲା କି?
ହଁ।
ଆ ଆଜି କଣ ହେଇଛି କହିଲୁ? ହ୍ୟାଲୋ।
ଆଁ।
ତ ସକାଳେ କଲ୍ ଦେଖିନୁ କି?
ହଁ କଲ୍ କରଛୁ ଯେତେବେଳେ ଶୋଇଥିଲି ପଛେ ଦେଖିଲି ଯେ ଆଉ କହିଲି କଲ କର।
ଏ ଯୋଉ ଇଏ ମ ଡେଙ୍ଗୁ ଯୋଉଡା ଆ ଯୋଉ ଚନ୍ଦାର ଟା।
ହୁଁ ହୁଁ।
ସିଏ କଣ କହିଲ ତାକୁ ରାତିରୁ ଜର ହେଲା କାଲି।
ହଁ।
ସେଇଠୁ ଘରେ ଜରରେ ପୁରା ଦରମରା ହେଇ ପଡିଛି ଘରେ ଆଉ ସକାଳ କଲାବେଳକୁ କାନ୍ଦୁଛି ତାଙ୍କ ଘରେ ଆଉ। ଜର ହେଇଛି ସହିପାରୁନି ପୁରା ଦେହହାତ ଗୁଲା ବିନ୍ଧା ହେଉଛି କାନ୍ଦୁଛି ଲାଖି ପୁରା ଲାଲ। ଏଠୁ କଲ୍ କରି ସକାଳୁ ସକାଳୁ ଡାକିଲା କଲା ଉଠୁ ଶିବାର କଣ ହେଇଯାଇଛି ଆଉ ଯିବା ମେଡିକାଲ।
କ
ଆଉ ମୁଁ ନିଦବାଉଳି ର ଉଠଛିି ମୁଁ କହିଲି କଣ ହେଲା କଣ ଟା ଜାଣିପାରିଲି କିଛି। ତା ଗଲି ମୁହଁ ଫୁହ ଧୋଇ ହେଇଗଲି ଟିକେ ତାପରେ ଗଲି ତାପରେ ଗାଡି ଧରିକି ଗଡେ ଗଲୁ ଯେ। ଘରେ କାନ୍ଦୁଛି ଯାଇକି ସେପଟେ ଆଉଛି ଆଉ।
ମେଡ଼ିକାଲ ଗଲ?
କଁ ଗଲୁ ଆଜି କଣ କହିଲୁ କଣ ଗୋଟେ ଷ୍ଟ୍ରାଇକ କରିଛନ୍ତି ଯୋଉ ଡକ୍ଟର ମାନେ ଯେ
ହ
ମାନେ କହିଲେ ପଳାଅ ଆଉ ଆଇ କଣ ହେଇଛି ଆଉ ତ ଆଜି କିଛି ଲେଖା ଲେଖି ହବନି ଡକ୍ଟରଟା ବସିିଥିଲା ପୁଣି ଭିତରେ। ବାହାରି କରିଦଉଥିଲା ଉଁ।
ଏ ମେଡିକାଲ୍, ଏଇଠୁ ଆଣିଲଣିରେ ମେଡିକାଲ ବଟିକା ଦିଟା।
ସେଇ ମେଡିକାଲରୁ ଆଣିବ ଯଉ ଭଲ ଭଲ ଦୋକାନ ନା ସେ ଦେଖିବ। କିଛି ଖୋଲା ହେଇନି ମେଡିକାଲ ଷ୍ଟୋର ବି କିଛି ଖୋଲା ହେଇନି, ତାପରେ ଗୋଟିଏ ମାତ୍ର ଦୋକାନ ଖୋଲା ହେଇଥିଲା ସେଇଟା ଆଣିଲି ସେଇଠୁ।
ଆଣିଲ?
ହଁ ଆଣିଲୁ ଯେ ଭଲ ମେଡିସିନ୍ ଦେଲା ସାଙ୍ଗ ସାଙ୍ଗେ ଭଲ ହେଇଗଲା ସାଙ୍ଗ ସାଙ୍ଗ ମାନେ ଟିକେ ଭଲ ଲାଗୁଚି। କଇଲେ
ଓହୋ ହଁ ହଁ।
ସକାଳୁ ସକାଳୁ ପୁରା ସିରିଅସ୍ ଆଉ।
କଣ ଜର ହେଇ ଯାଇଥିଲା କି?
ହୁଁ
କଣ ଜର?
କେଜାଣି କଣ ଜର ସେନ୍ତି ପୁରା ଆଖି ପାଖି ଲାଲ୍ ହେଇଥିଲା ପୁରା ତାର ବାନ୍ତି ଫାତି ହେଇକି ପୁରା ଘୋଳା ବିନ୍ଧା
ଏଇଟା ଯୋଉ ଥଣ୍ଡା ଧରି ପକେଇଥିବ ଯୋଉ ବର୍ଷା ହଉଛି ନା।
ହୁଁ।
ତାରି ଥଣ୍ଡା ଅଛି ନା କଣ।
ହୁଁ।
ଓହୋ
ଏମିତି କଥାବାର୍ତ୍ତା ହେଲେ ମୁଁ ତ ମୁଁ ଆରେ ମୁଁ ତୁ କଲ୍ କଲା ପରେ ଦଶ ପନ୍ଦର ମିନିଟ୍ ପରେ ସେଠୁ ମୁଁ ଉଠିଲି। ତୁ ଦେଖିଲୁ କଲ୍ କରୁଥିଲୁ ବୋଲି ଝାଡ଼ା ଯିବା ପାଇଁ କଲ୍ କରୁଥିଲି ଯେ ତା ନିଦ ଲାଗିଲା ଫୁଣି ଥରେ ଶୋଇପଡିଲି।
ଓହୋ। ହ
ଆଉ?
ଆଉ କଣ କରୁଛୁ?
ହୁ ଆଉ ଏଇଟା ତ ଘରେ ଖାଇ ଖାଇ ବସିଛୁ ଆଉ କଣ କରିବା।
ବସିଛୁ?
ହୁଁ। ଆରେ ଆସିଲା ରେ ମୋର ମୋର ଫୋନ ଫୋନ ଏ ଫ୍ରେଡ୍ ଯୋଉ ଟାକ୍ସ୍ ଆସିଲା।
ଫୋନ୍ ଏ ଫ୍ରେଣ୍ଡ୍ ମାନେ?
ଯୋଉଟା ତୁ ଏଇନା କରୁଛୁ କଲ୍ କରୁଛୁ ମତେ ଆସିଲା ଟାକ୍ସ୍ ଟା।
କଣ ତୋର ଆସିନଥିଲା କି?
ଆରେ ଆରୱଇଟା ତ ହେଇଯାଇଥିଲା ନୂଆ ଆଇଡିଟା କରୁଥିଲି।
ତ ସେଇ ନୂଆ ଆଇଡ଼ିଟାରେ ଆଇଲା?
ହୁଁ
ହଁ, ହଁ।
ୟାପରେ ମୁ ଗୋଟେ କରିଦେବି କଲ୍ ଟେ ତତେ ଆଉ।
ହଉ।
ଆଉ କଣ?
ଆଉ
ଆଉ ଗୋଟେ ପିସିି କିଣିବା ପରା।
କେତ୍ ଟଙ୍କା କଲନି?
ମୁଁ ବି ଜାଣିନି କେତ୍ ଟଙ୍କା ଆଉଛି।
ତୁ ଏନା ଉଁ ଭିଡିଓ କର ଭାଗ। ତୁ ଏଇନା ଜାଣିଛୁ ନା ଏଇନା ଦା, ଏଇନା ଚା। ସତେଜ୍ ଏଇନା ଚାଷ ସିଜିନ୍ ଆଇଲାନି। ଏଇନା ଭିଡିଓ ପାଇଁ ବି ସମୟ ମିଳିବନି ଏଣେ ପୁଣି ପରୀକ୍ଷା ବି ଆସିଲାନି। ଏଇନେ ଯେତେ ଟାଇମ୍ ବାହାର କରିବ ଭଲ ପଢ଼ିବ। ପରୀକ୍ଷା ଇଆଡ଼େ ପୁଣି ଆଡ଼େ ଚାଷ ଇଆଡ଼େ ହଳ ଫଳ ଧରିକି ତୁ ଯିବୁ ନାହିଁ ବିଲ ଆଡ଼େ। ସେଥିପାଇଁ ଯେତଳେ ସମୟ ବାହାର କରି ଆଉ ଦି ତିନି ମାସ ଅଛି ନହେଲେ କମିଯିବ ପୁଣି।
ହୁଁ
ସେଥିପାଇଁ କହୁଛି ଯଦି ହେରିକାକୁ କର ପଇସା କର କିଛି ନାହିଁ। ହେଲେ ତା ସହିତ ହେଟାବି ଖରାପଟେ ଆଉ।
ତମର ବିଲ ଫିଲ ତ କରିପାରିବନି ଏବେ?
ଅଜାହର କରିବେ, ଅଜ୍ ବା ଅଜାହାର କରିବ ଯେ, ସେଅ ଝାଟି ଯିବାକୁ ପଡିବ ଆଉ।
ହଉ, ଅଜାହର କେତେଟା ବିଲ କି?
ତାଙ୍କର କେତେ ଗୁରେ ବିଲ। ଯେତେ ପାଇବେ ଏତେ କରିବାନି, ଏଇ ଯୋଉ ଅ, ଅ କରିବା ଅଳ୍ପ ଖାଇବା ପାଇଁ ଆଉ। ଦେ ଖାଇବା।
ଆଉ କଣ ଆଉ କହ?
ଆଉ
ଏ ଛକା ଗୋଟା ଯାଇକି ଇଆଡ଼େ ଆସିବ ଯୋଉଁ ମେଡ଼ିକାଲ ଆଡେ।
କେତେଳେ ଯାଇଥିଲ ଯେତେ କଲ୍ କନି ସେତଳେ ଗଲ କି? ଆଁ?
ହଁ
ଓହୋ।
ମେଡ଼ିକାଲରେ ଏରା ଖୋଲି ନଥିଲା ଦେଖେଇ ଦୁଖାକି ହେଟୁ ଆସିଲୁ ଆଉ, ଏନା ଚେଙ୍ଗା ହେଇଯାଇଛି ଆଉ ପିଲାଟି।
ଅହଃ ଚରନାଦ ବୋଇଲା ଆଉ ମାଡ଼ି ବଇଲା ମ
ଆରେ କାଲି କଣ ଆଜି କଣ କି?
ଆଜି କଣ କି ମୁଁ ତ ଆଣିନି।
ଆଜି କଣ ନଡ଼ିଆ ଫଡିଆ ସବୁ ନଉଚନ୍ତି ନଡ଼ିଆ କଦଳୀ।
ନଡ଼ିଆ କଦଳୀ କଣ ବନ୍ଧୁ ବାନ୍ଧବ ଯାଉଚନ୍ତି କି।
ଉଁ
ଆଜି କଣ ଗୋଟେ ଯାହାହେଲେ କଣ ଗୋଟେ ଅଛି ଆଜି ପେସିଆଲ ପେସିଆଲ୍ କଣ ଗୋଟେ ଅଛି।
ହଁ ଆଉ କଣ ଗୋଟେ କହ?
ଆଉ କଣ କହ? ଦେଖୁଚୁ ନା ପୁରା ପିସି କଣ କଣ କଣ ଭଲ ପିସି ଅଛି ସବୁ।
କେତେ ଟଙ୍କା କରି ସାଇଲଣି ଦଶ ହଜାରରେ।
ନାଁ ବେ ଏତେ ହେଇନି।
ଆଉ ତାହେଲେ କେତେ?
ଆଚ୍ଛା ଅଛି କେତେ ମୁଁ ବି ଜାଣିନି ଏ ଚିନୁ ରଖୁଛି ସବୁ।
ଉଁ ହୁଁ
କୋଡ଼ିଏ ହଜାର ଏତେ ଭଲ ବେଶୀ ମିଳିବ। ନଘା ମାଉସୀ। ହ ଏତ୍ କ ସରି ବି ଦଉଚି ଏବେ। ଆଉ କଣ କହ?
କହ ତୁ ତୋ ଆଡୁ କହ କଣ?
ତୁ କହବୁ ନା ମୁଁ କହୁ ମୋ ଆଡୁକୁ।
ଆଉ ଡଙ୍ଗା ଘାଟ ଯାଇଚୁ ନାହିଁ।
ହୁଁ ଯାଇଥିଲି ଥରେ ମୋ ନନାଙ୍କ ସହିତ ଯାଇଥିଲି ଥରେ।
ଗାଧେଇଲୁ
ଆଉ ଗାଧେଇବି ଖାଲି ବୁଲିବୁଲା କି ଆସିଲି ଏଇ ପଟେ। କାନ୍ଦୁଚ କି
ଏ କହିଲି।
ଯାଇଥିଲୁ ଗୋଟେ କେଉଁଝର ଆଡ଼େ ଯାଇଥିଲୁ ଯେ।
ହୁଁ
ଇଆଡ଼େ ବୁଲିବୁଲା ଦେଇ ଆସିଲୁ ଏଇ ପଟେ ଆଉ।
ଓହୋ ଆଉ ତମ ପରୀକ୍ଷା କେତେ କେବେ କିରେ?
ପରୀକ୍ଷା ଏବେ ନାହିଁ ଦେବାରେ ଏଇଟା ସାଙ୍ଗଟା ବୁଲୁଛି ବୁଲା। ପରୀକ୍ଷା ଯାଇକି ଆହୁରି ଜୁଲାଇ ଆଡ଼କୁ ହବ ଆଉ। ଜୁଲାଇ ମାସ ପରେ ପରେ--ଉଁ ତୋର ନାଲ ହଉ ତାପରେ ପୁଣି ଫାଷ୍ଟ ସେକେଣ୍ଡ ସେମିଷ୍ଟାର ପାଇଁ ପରୀ ଏ ଯୋଉ ଇଏ କରିବାକୁ ପଡ଼ିବ ନାଁ। ଫର୍ମ ଫିଲଅପ୍
ହୁଁ
ଖାଲି ପଇସାଟା ଦବ ନେଇକିନା।
ପଇସା ଦବ ହଁ।
ଯୋଉଟା ଫାଷ୍ଟ କଣ କଲୁ କି ଯୋଉ ଫର୍ମ ଫିଲଅପ ବେଳକୁ ଯୋଉ ପେପରଟା ଯାଇକି ଆଣିଲୁ ଏଠୁ।
ପେପରଟା ଆଣିବୁ। ତାପରେ ଯା ହେଇକି ଲେଖିବୁ।
ହୁଁ
ତା ପଛଟା ଯାଇ ଫର୍ମ ପେପରଟା ଦବୁ। ତୁ ପଇସା ନେବେ ଦେବେ ତୋତେ ପଇସା ରସିଦ ଟା ଆଉ।
ଏପଟ ଆଣିକି ନେଇକି ହେଟା ଦବ ରେ ସେ ଯୋଉ କ୍ୟାସିଅର ପାଖୁକୁ।
ହୁଁ।
ତାଲେ ସେ ସେ ରିସିଭ କା
ହଁ। ହୁଁ। ବୋରିଂ କେମିତି ନାଗୁଛି କି?
ହଁ ରିଙ୍ଗ ଲାଗୁଚି।
ଭଲ ନାଗୁନି।
ଶୋଇଚୁ କଣ ପାଇଁ କି?
ଆଁ
ଶୋଇଚୁ କଣ ପାଇଁ ଏତେବେଳ ଆଁକେ?
ଶୋଇବିନି ବେ ବଇଚି।
ଆଉ ତୋ ନୂଆ ଟାସ୍କ ରା କଲୁ?
ନୂଆ ଟାକ୍ସ ତ ଆସିନି ମୋର।
ଆସିନି?
ମୁଁ କୋଉଠୁ କମ୍ପ୍ଲିଟ କରିଛି ମୋର ଷୋହଳଟା ହେଇଛି। ପୁଣି ଏଇଠୁ ଦଶଟା କଥା ହେଇଥିବି ଆଉ ପାଞ୍ଚ ଛଅଟା ହେଆ ମାନେ ହଁ ଅଟୋମେଟିକ୍ ଖାଲି କଲରେ ଯାଉଛିହାରି ବେକାର୍ ରେ। ଆଉ ପଇସା ଆସୁନି ପଇସା ଆଇଲେ ସିନା କଣ ଗୋଟେ କରିବ। ପୁଣି ଯିବୁ ଆମେ ତ ଆଁ ଆସିନି ପୁଣି ଏବେ ପୁଣି ଥରେ ପୁଣି ଢେଙ୍କାନାଳ ଯିବୁ ମୁଁ ତାକୁ ଫୋନ୍ କରି ଡାକିବି।
ପୁଣି ଥରେ।
ହଁ।
କଣ ଲାଗି?
ସେଇବା କଣ ପାଇଁ କେଜାଣି କେଆଣି? ତୁ ପା ଶିବାକୁ ସେ ଯୋଉ ଜଗର ଜର ହେଇଗଲା ୟାକୁ ତାକୁ ଜର ହେଇଗଲା ଆଁ କି ଜର ହେଲା? ଏଇନା କହିଲ ଆଉଥରେ? କୋଉ ବାଣ୍ଠୁ? କଣ ଇୟୋ ଇୟୋ ହଉଛୁ।
ନାଁ ଟା ଧରି ପାରୁନୁଁ କିରେ?
ନାଁ ଟା ତତେ ଏଇଠି ଧରି କହିବି କି?
ଏଇଟା ପଇସା କଟିଲେ କଟିବ ପଇସା ଦରକାରେ।
ହେଲା କେମିତି ତାହେଲେ?
ହୁଁ ଏଇଟା ତ ବ୍ରାଣ୍ଡ ତମର।
ହଁ